ହଁ କୁହନ୍ତୁ? କେମତି ଅଛନ୍ତି ହାଲୋ ଶୁଭୁଛି।
ହଁ ହଁ ଶୁଣାଗଲା। ଭଲ ଆପଣ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ।
ଏବେ କଣ ରୋଷେଇ କରୁଚନ୍ତି ନା କଣ?
ହଁ ମୋର ରୋଷେଇ ଏବେ
ତାକୁକଣ ବନେଇଚନ୍ତି?
ହଁ ହଁ ମୁଁ ହାଉସ୍ ୱାଇଫ୍।
ନାଇଁ କଣ ରୋଷେଇରେ କଣ ବନେଇଚନ୍ତି ମୁଁ ବି ହାଉସ୍ ୱାଇଫ୍।
ଆଛା। ମୁଁ ରୋଷେଇରେ ଆଜି ରୁଟି ଆଉ ଆମର ଏଇ ଅଣ୍ଡା ଭୁଜିଆ ହବ। ସେଆକୁ ଖାଇବୁ ଆଉ ହୁଁ। ଆଉ ମୋ ଝିଅ ଟିକେ ଆଜି ତାର କାଲି ବାନ୍ତି ହେଇଥିଲା ତ। ତ ତାକୁ ତ ଆଉ ନନଭେଜ ଆଉ ଦେବିନି। ତାକୁ ଟିକେଏଇ କଣ କହିଲେ?
ମୁଁ କହିଲି କୁଆଡେ ରଜରେ କଣ ବୁଲି ଯାଇଚନ୍ତି ନା ଯାଇନାହାନ୍ତି?
ନା ରଜରେ କିଛି ପ୍ଲାନିଂ ନାହିଁ ମୋର ଝିଅର ବାଡେ ଅଛି ବାର ତାରିଖରେ। ତ ସେଇଦିନ ଟିକେ ମନ୍ଦିର ଯିବୁ ଇଏ ଆମର ଏଇଠି ଭୁବନେଶ୍ୱରରେ ଆସିବ ମନ୍ଦିର ଜଗନ୍ନାଥ ମନ୍ଦିର ଅଛି ସେଠି ଟିକେ ଯିବୁ ପୂଜା ଅଛି। ଆଉ କେକ୍ କଟାକଟି ଟିକେ ହୋଉଛି ରଜ ରେ ଆଉ କିଛି ପ୍ଲାନ୍ ହେଇନି।
ନ ଛନାହି ଆମର ବି ଏଠି ଜଗନ୍ନାଥ ମନ୍ଦିର ଅଛି। ଭଲ ଏଠି ବି ସବୁ ଯିଏ ଯୋଉ ଅ ସେଇ ଜଗନ୍ନାଥ ମନ୍ଦିର ବୁଢୀ ଠାକୁରାଣୀ ଏଠେ ଫେମସ ପୁରା ନା।
କୋଉଠି କହିଲେ?
ହାଲୋ। ହଁ ପୁ ଆପଣ ଯୋଉ ଉ ହଁ ହଁ ନାଇଁ ଏଇଟା ଟିକେ ନେଟୱର୍କ ମୁଁ ଛାତ ଉପରକୁ ସେଥିପାଇଁ ପଳେଇ ଆସିଥିଲି ନେଟୱାର୍କ ଟିକେ ପାଉନି ବୋଲି। ଯୋଉ ଆଉ କଣ ଛୁଟିରେ ରଜ ଛୁଟିରେ ଗାଁ କୁ ଯାଆନ୍ତିନି?
ଆଛା ନା ନା ମୁଁ ଆମ୍ବର ଆଚୁଆଲି ଗାଁ କୁ ଏବେ ତ ଯାଉନି ଏଇ ଛୋଟ ଛୁଆକୁ ନେଇକି ଖ ଗରମରେ କୁଆଡେ ନବାକୁ ଇଛା କରୁନି। କାରଣ ଗାଁ ରେ ବି ଏ ସି ନାହିଁ। ଆଉ ବିନା ଏସି ରେ ଛୁଆ ମାନେ ତ ରହି ବି ପାରୁନାହାନ୍ତି କାରଣ ଆମେ ମାନେ ଏତେ ଗରମରେ ରହିପାରୁିନି ଛୁଆମାନେ କଣ ରହିବେ।
ହୁଁ ହୁଁ।
ବହୁତ ଗରମ ହେଉଚି ନା, ତାପରେ ଗାଁ ମାନେ ଟିକେ ଲାଇଟ୍ ଟିକେ ବେଶୀ। କଟେ ନା ସହରରେ ବି କଟୁଛି, କିନ୍ତୁ ଇନଭଟର ରହିବା ଦ୍ଵାରା। ଠିକ୍ ଠାକ୍ ଚଳି ଯାଉଛୁ ଛୁଆ ମାନେ ଏମିତିରେ ବି ତା ଦେହ ଟିକେ ବି ଭଲ ନାହିଁ, କାଲି ଟିକେଇ ଗରମ ରୁ କି କଣ ବାନ୍ତି ଟିକେ ହେଇଗଲା।
ତ ସେଇଥିପାଇଁ ତ ଦେହ ଭଲ କୁଆଡେ ସ୍ବାମେଲ କୁଆଡେ ଜିନିଷ ଖାଲି ମନ୍ଦିର ଟିକେ ତାର କୁଆଡେ ସେକ ଅଛି ବୋଲି ଯିବା କଥା ଟିକେ ଆଉ। ରୁଟି ହେଲା ଭଳିଆ ତ ହଉନି ଆଉ-। ହଁ- ହଁ- ପିଠା ନାଇଁ ପୋଡ ପିଠା ତ ମୁଁ ବନାଇନି। ପ୍ରେସ୍ ରେ କରନ୍ତି କିନ୍ତୁ ମତେ ତ ଏତେ ଆସେନି। ପୋଡ ପିଠା ଏଇ ଘରେ ଏଠି ନହେଲେ ମଣ୍ଡା ପି- ମୁଁ ଉଠି କରିକି ସବ୍ ଖାଇଦଉ ଆଉ ଏକ୍ଚୁଆଲି ମୋ ମାଁ ବନେଇକି ଦିଅନ୍। ଦିସ୍ ପୋଡ ପିଠା, ଦିଏ ଉଁ ପୋ-ପ୍ରେସ୍। ତ ଏଜାଣିଛନ୍ତି କଣ କଦଳୀ ପତ୍ର ପକେଇକି ସେ ତାର କଲର୍ ଆଣିଛନ୍ତି ବୋଲି ସେ କରିଦଉଛି।
ଗ୍ୟାସ୍ ରେ ଅପେକ୍ଷା ପ-ପୋଡ ପିଠା ନା
ନା-ନା ପୋଡ ପିଠା ଟା ତ ଚୁଲିରେ ହିଁ ଟେଷ୍ଟ ଲାଗେ।
ହଁ ସେଇଥିପାଇଁ ତ ହୁଁ। ଯା ବି ହେଲେ ଟେସର ଅପେକ୍ଷା ମାନେ ଚଳେଇଦବା କଥା କହିଲେ ଚଳେଇ ଆଉ। ଚୁଲି କୋଉଠୁ ଆାଣିବ ହୁଁ। ରେଡିମେଡ ଚୁଲି ମିଳୁଛି ଯେ, କିନ୍ତୁ ଏ କାଠ ଇଏ କୋଉଠୁ ଆଣିବି।
ହଁ ତାପରେ ପାଗ ଟା, ପୁଣି ଜାଣିବା ଦରକାର। କେତିକିରେ କଣ ପାଗ ଟା ସେଟା ଇମ୍ପୋର୍ଟାଣ୍ଟ। ତ ବଡ ଜଣେ ଯଦି କରୁଥିବେ ନିଜେ ସେଠୁ ଦେଖିକି କରିବ ଭଲସେ ଶିଖିଯିବ।
ହୁଁ ହୁଁ ତେବେ ଶିଖିଲେ ବି ଚାଉଳକୁ ମାନେ ବତରେକି ତାକୁ ଗୁଣ୍ଡ କରନ୍ତି। ସେଇଟା ତ ଗ୍ରାଇଣ୍ଡର ଅପେକ୍ଷା ଯୋଉ ଛେଚି କଲେ ତାଠୁ ଟେସ୍ ଟିକେ ଅଲଗା ଧରେ, କାରଣ ମୁଁ ମାଉସୀ। ହଁ ମୋ ମାଉସୀ ଜଣେ କରିଥିଲେ, ଯେ ଏଇଠିି କରିଥିଲେ ସେ ପୁରା। ମେଞ୍ଚେଇ ଚାଉଳ ତାକୁ ବତେରେଇ ଛେଚି ଛେଚି କର ଟାଇମ୍ ଟେଙ୍ଗ୍ଟିକେ ହୁଅ।
ପ୍ୟାକେଟ ରେ ବି ମିଳି ଯାଉଛି ନା, ସେଇ କୁଟା ଚାଉଳ କୁଟା ଗୁରା।
ଆଚ୍ଛା ଆଚ୍ଛା, ସେଇ ଚାଉଳ କୁକୁରରେ ହବ କି?
ହଁ ମୁଁ ତ କେବେ ଟ୍ରାଏ କରିନି, କିନ୍ତୁ ମିଳିଛେ ଆଉରି ସେଥିରୁ ତ ସବୁ ଚାଉଳ ଗୁଣ୍ଡ। ଚାଉଳ ଗୁଣ୍ଡ
ହଁ ହଁ। ନାଇଁ ଆମର ତ ମାନେ ସେଇଟା ଆଣୁଛିି କିନ୍ତୁ ଇଟଲି ପାଇଁ ଆଣୁ।
ଇଟଲି ରେ ପକେଇବା ପାଇଁ ଯେ ଇଟଲି ଚାଉଳ କହିଲେ, ଆମର ଦଉଛନ୍ତି ସେ ଗୁଣ୍ଡ ପ୍ୟାକେଟ ଗୁଣ୍ଡ ଗୋଲା ଦଉଛନ୍ତ। ମିଳୁଥିବ ଏମତି ହଁ ମୁଁ ସେଇଥିରେ ଇଟିଲି ବନାଏ।
ଅ ବିରିର ପୁଣି କଣ? ଆଚ୍ଛା ବିରି, ବତେଇକି ସେଟାକୁ ବାଟି ଦିଅନ୍ତି।
ହଁ ବିରିକି ଆଗ ରଖିଦବ ବା ବାଟିକି ରଖିଦେବେ। ତାକୁ ରଖି ସାରିଲା ପରେ ଏଇଟା ଯୋଉ ଚାଉଳକୁ ଟିକେ ପାଣି ବତୁରେଇ ଦେଇକି ମାନେ ବହୁତ୍ ପାଣି ନାହିଁ, ଅଳ୍ପ ହାଲ୍କା ପାଣି ଟିକେ ଛିଞ୍ଚିକି ଟିକେ ଓଦାଳିଆ ହେଲା ଭଳିଆ କରିକି ରଖିଦେବି କିଛି ସମୟ ପାଇଁ, ପନ୍ଦର ମିନିଟ୍ ରଖିଲେ ବି ହବ। ତାପରେ ଏଇଟା ମୁଁ ସେଇଟା ମିଶେଇଦେବି ମିସେଇ ଗୋଳେଇକି ଲୁଣ ପକେଇକି ରଖଦେବେ ସିଏ ତ ବଢିଆ ହଉଚି, ବହୁତ୍ ବଢିଆ ହଉଚି। ଏମ୍ତି ବାଟିଲେ, ନାଁ ମୁଁ କିଛି ସୋଡା ପକାଏନୀ। ଯଦି ଟାଇମ୍ ଲାଗେ ତାହେଲେ ବିରି ବତୁରେଇଲା ବେଳୁକୁ ମେଥି ଟିକେ ପକେଇଦେବେ। ନହେଲେ ଇଏ ପକେଇଦେବେ ଚୁଡ଼ା ଟିକେ ପକେଇଦେବେ, ତ ବହୁତ୍ ବଢିଆ ଫୁଲେ, ମୁଁ ସୋଡା କେବେ ପକାଏନି। ସୋଢ଼ା ବି ଭଲ ନୁହେଁ ନା, ଦେହ ପାଇଁ କ୍ଷ
ହଁ ଭଲ ତ ନୁହେଁ, କିନ୍ତୁ କାଳେ ଫୁଲିବ ନ ଫୁଲିବ ଭଲସେ।
ନାଇଁ ନାଇଁ ଫୁଲୁଚି, ମୁଁ କରୁଚି ସବୁବେଳେ ମୁଁ ବିନା ମେଥି ସୋଢ଼ାରେ ବି କରେ, ଯଦି ଟାଇମ୍ ନଥିବ
ନା, ବିରିଟା ଫେଣୁଥିବ ଭଲ।
ହଁ-ହଁ-ହଁ-ହଁ-ହଁ ବିରି ନ ଫେଣିଲେ ତ ଭଲ ହବନି।
ଭଲ ହବନି କିନ୍ତୁ ଏ ବିରି ଫେଣି-ଫେଣି ତ କାନ୍ଧ ପେନ୍ ହେଇଯାଉଚି।
ବେଶୀ ଫେଣେଇବାକୁ ପଡିବନି ମ, ମୁଁ ତ ଏ ଫେଣେଏନି। ମୁଁ ନର୍ମାଲ ଯେତିକି ଫେଣେଇବା କଥା ଫେଣେ, ସେ ଭଲ ଫୁଲେ ମାନେ ତମେ କ୍ୱାଣ୍ଟିଟି କି ଗୋଟେ ଗ୍ଲାସ୍ ବିରିରେ ଦି ଗ୍ଲାସ୍ ଚାଉଳ ଅଛି। ପକେଇବ, ତ ଭଲ ହଉଛି କିଛି ନାହିଁ। ବେଶୀ ବି ମୁଁ ଫେଣ୍ଟି ପାରେନି ମତେ ବି ଇଏ ହୁଏ କିନ୍ତୁ ଜଣ ଜଣଙ୍କ ହାତେରେ ଗୋଟେ ଗ୍ଲାସ୍ ବିରି ରେ ଦି ଗ୍ଲାସ୍ ଚାଉଳ ପକେଇବେ ବି ତାଙ୍କର ବଢିଆ ଫୁଲେ, କାରଣ ସେ ବହୁତ୍ ସମୟ ଫେଣ୍ଟନ୍ତି ତାକୁ।
ଆଚ୍ଛା, ସେ ମାପ ଜାଣିଥିବେ, ତାଙ୍କର କଣ ଅଭ୍ୟାସ ହେଇଗଲଣି ନା, ସେ କରିବା ସବୁ ମାପଚୁପ ଭଲସେ ଫେଣ ଭଲସେ।
ହଁ ଫେଣ୍ଟିବା ଟା ମେନ୍ ଆଉ, ଯେତେ ଫେଣ୍ଟିବ ସେତେ ତମର ମାନେ ସଫ୍ଟ ହବ, ବେଶୀ
ଫେଣ ଦେଖିବେ ତାଙ୍କ ହାତରେ ଫେଣ ବି ହବ, ଆମ୍ବିଳିଆ ସ୍ମେଲ୍ ବି ଆସିବ ମାନେ ଭଲ ପିଠୋଉ ପାଇଁ ଯୋଉ ସ୍ମେଲ୍ ଦରକାର୍ ସେ ସ୍ମେଲ ହିଁ ଆସିବ।
ମୋ ହାତ ସିଏ ବି ଭାତ ବି ପଖାଳେନି, ଏଁହେଁ-ହେଁ ସେଇଟା ଅଛି ବୋଧେ କିି କଣ।
ନାଇଁ ଥାଏ ଜଣ ଜଣଙ୍କ ହାତ ଥାଏ ତାଙ୍କ ହାତରେ ହିଁ ଏମ୍ତି ଥାଏ କି ପିଠଉ ଜଲଦି ଆମ୍ୱିଳି ହେଇଯିବ। ଭଲ ନା ଯାର ଫେଣିବା କୁ ବେଶୀ ପଡିବନି ହାତ ଲଗେଇ ଦେଲେ ଦି ଚାରିଥର ଫେଣିଦେଲେ ହେଇଗଲା।
ହଁ, ଆଉ ତମର ଆଜି କଣ ରୋଷେଇ?
ମୁଁ ଭେଜ୍ ବିରିୟାନୀ କରିଥିଲି।
ଆଚ୍ଛା, କଣ ସବୁ ପରିବା ପକେଇକି କେମ୍ତି କଣ ବନଉଚନ୍ତି?
ଅଁ ସେମ୍ତି ସବୁ ପରିବା ମାନେ ବିଟ୍ ଗାଜର୍ ବିଟ୍ କମ୍ ଦିଏ ଗାଜର ଦେବି ଛତୁ ଟିକେ ଥିଲା ସେଟା ଥିଲା ତ ମୁଁ ସବୁବେଳେ ପକାଏ, ପ୍ରସରରେ କରିଦେଇଥିଲି ପୁରା ଦମ୍ ଦେଇକି ଟାଇମ୍ ଏତେ ନଥିଲା ସେଥିପାଇଁ ବାଧ୍ୟ ହେଇକି ପ୍ରେସରରେ ପୁଲାଉ ଟାଇପ୍ ର କରିଦେଲି ଆଉ ଆଉ ଅଦା ରସୁଣ। ପେଷ୍ଟ ଜାଗାରେ ମୁଁ ଛେଚା ପକେଇଦିଏ। ସେ ପିଆଜ ତ ଯେମିତି ହେଲେ ଭାଜିକି ଭାଜିକି ତାକୁ ଲାଲି ହବା ଯାଏ କିଛି ରଖିଦେବି। ଅଧା ପ୍ରେସରରେ ଥିବ ସେଥିରେ ସେ ଯୋଉ ଛେଚା ମସଲା ପ- କେଇଦେବି ସେ ମସଲା ବି ମୁଁ ପୁଦିନା, ଧନିଆ, କଞ୍ଚା ଲଙ୍କା ଟିକେ ବି ଛେଚି ଥାଏ। ମସଲା ଟିକେ ଫ୍ରା ହେଇଗଲା ପରେ ଯୋଉ କଞ୍ଚା ପରିବା ଯାହା ଥିବ ତାକୁ ଟିକେ ପାଞ୍ଚ ମିନିଟ ଖଣ୍ଡ ଫ୍ରାଏ କରିଦେବେ ଯେମିତି କିି। କଲର ତାଙ୍କର ଟିକେ ଚେଞ୍ଜ ହେଇଯିବ ତାପରେ ସବୁ ହଳଦୀ ଗୁଣ୍ଡ ଯାହା ମ। ସଲା ବିରିୟାନୀ ମସଲା, ଧନିଆ ଗୁଣ୍ଡ, ଜିରା ପାଉଡର। ତାକୁ ପକେଇ ଦେଇକି ଗୋଟେ ଦି ମିନିଟ ପରେ ଚଲେଇବି ତାପରେ ତାକୁ ବନ୍ଦ କରିଦେବି। ଅଁ ମାନେ ଗ୍ୟାସ ଟା ବନ୍ଦ କରିଦେବି କାରଣ ଦହି ପକେଇବି ତ ଦହି ଫାଟିଯିବ ଯଦି ଗରମରେ ପକେଇବି।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
କିଏ ଦି ଚାରି ମିନିଟ୍ ଥଣ୍ଡା ହେଇଗଲା ପରେ ପୁଣି ଦହି ପକେଇବି। ତାପରେ ପୁରା ହାଇ ଆଂଞ୍ଚ ଦେଇକି ପୁଣି ଥରେ ତାକୁ। ଭଲସେ ଗୋଳେଇଦେବି। ତାପରେ ସେ ତେଲ ବାହାରିଯିବ ସିଝି ଗଲା ପରେ କଣ କରେ ନା ଚାଉଳ ବତରେଇକି ରଖି ଦେଇଥିଲି। ବତୁରେଇକି ରଖିକି ଜଷ୍ଟ ଚାଉଳ ଯେତିକି ଚାଉଳ ଗୋଟେ ଗ୍ଲାସ ନେଇଥିଲି। ତାର ଦେଢ ଗ୍ଲାସ ମୁଁ ନେଲି ପାଣି। ଦେଇକି ଲୁଣ ଲୁଣି ପକେଇକି ତାକୁ ସିଟି ଗୋଟେ ସିଟି ମାରି ଦେଇଥିଲି। ତ ମୁଁ ଗୋଟେ ସିଟ ଯୋଉ ମାରିକି ରଖିଛି ମୁଁ ପଳେଇ ଯାଇଥିଲି ଟିକେ ଅଲଗା ଜାଗାକୁ। ସେ ଯୋଉ ବତରେଇକି ତାକୁ ରଖିଲ ତିନି ଘଣ୍ଟା ବତୁରେଇ ଦେଇଥିଲି ଆଜି। ତୋ ପୁରା ଆଙ୍ଗୁଳିର ଟିପ ଯେତିକି ଲମ୍ବା ନୁହଁ ସେତିକି ଲମ୍ବା ହେଇଯାଇଥିଲା ଚାଉଳ। ସେଇ ସେମ୍ ଚାଉଳରେ ମୁଁ ବହୁତ ଥର କରିଛି କିନ୍ତୁ ଏତେ ଲମ୍ବା ହୁଏନି କାରଣ ମୁଁ ଏତେ ସମୟେ ଅଧଘଣ୍ଟେ ଘଣ୍ଟା ଏ ବତୁରା ଏ। କିନ୍ତୁ ଆଜି ଚାରିଟାରୁ ବତୁରେଇଲି ବନେଇଲି ସାତଟା ପାଖା ପାଖି ସାଢେ ଛଅ ସାତ। ୟାକୁ ଦମ ବିରିୟାନୀ କରିଥିଲେ ବହୁତ ଟେଷ୍ଟ ହେଇଥାନ୍ତା କିନ୍ତୁ ମୁଁ ପ୍ରେସରରେ କଲି। କାରଣ ଟାଏ ସମୟ ନଥିଲା ପ୍ରେସର ବି ଭଲ ଲାଗେ ପୁଲାପ୍ ଟାଇପ୍ ର ଟିକେ ଲାଗିବ। ତାପରେ ତ ଦହି ପାଣି ଯେମିତି। ମୁଁ ଦହି ପାଣିରେ ବନାଏ ସେଥିରେ କଣ କରେ ନା ବିରିୟାନୀ ମସଲା ଟିକେ ପକେଇଦିଏ। ଆଉ ଟିକେ ଲାଲି ଆ ଟିକେ କଣ କରିବା। କହିଲ ତେଲ ଟିକେ ଫୁଟେଇ ଦେଇକି ନା ସେଥିରେ ଯୋଉ ଶୁଖିଲା ଲଙ୍କା ଟିକେ ଛେଚିଦେବେ ରସୁଣ ସହିତ। ତାକୁ ଟିକେ ଜଷ୍ଟ ଗୋଟେ ମିନିଟ୍ ଫ୍ରାଏ କରି ବିରିୟାନୀ ମସଲା ଦେଇକି ଜଷ୍ଟ ଦଶ ସେକେଣ୍ଡ କି କୋଡିଏ ସେକେଣ୍ଡ୍। ଫ୍ରାଏ କରିକି ସେଇତିକ ଦହିରେ ଢାଳିଦବେ।
ହଁ ଆଛା ଆଉ ତାହେଲେ ସ୍ମେଲ ହଉନଥିବ ତେଲରେ ଯଦି ଫୁଟେଇଲେ ତାହେଲେ ସ୍ମେଲ ହଉନଥିବ।
କୋଡିଏ ସେକେଣ୍ଡ ଖଣ୍ଡେ ଫୁଟେଇ ଦେଲା ସେ ହେଇଗଲା ଆଉ କଣ। ତାପରେ ଦହିକି ଦେଲେ ଆଉ ଟିକେ ବିଟ୍ ଲୁଣ ଯଦି ପକେଇଦବା ଆଉ ଟିକେ ଟେଷ୍ଟ ବାହାରି ପଡିଲା ଆଉ।
ଆଚ୍ଛା ଆଚ୍ଛା ହଉ ତାହେଲେ ଠିକ୍ ଠାକ୍ ଲାଗୁଥିବ ଆଉ।
ହଁ ଭଲ ଲାଗେ ଆଉ।
ଓଃ ଆଉ ଆପଣଙ୍କ ଘରେ କିଏ ଅଛନ୍ତି କିଏ କିଏ।
ହଁ।